ମ୍ୟାଡ଼ାମ କଣ କରୁଛନ୍ତି? ହ୍ୟାଲୋ।
ହ୍ୟାଲୋ ସରସ୍ଵତୀ।
ଆଜ୍ଞା ମ୍ୟାଡ଼ାାମ, ମୁଁ କହିଲି କଣ କରୁଛନ୍ତି ଆପଣ?
ହଁ ମୁଁ ଏଇଠି ଏବେ ବସିଥିଲି, ଗଛରେ ଟିକେ ପାଣି ଦଉଥିଲି, ଛାତ ଉପରେ ଗଛ ଯୋଉ ଅଛି। ଆଜି ବି ଖରା ଜୋରେ ହେଇଛି ଆଜି ବର୍ଷା ହେଇନି ତ। ଏଇ ଛାତ ଉପରେ ଟିକେ ପାଣି ଦଉଥିଲି ଆଉ, ସନ୍ଧ୍ୟା ହେଇ ଆସିଲାଣି ଆଉ ଛାତ ଉପରେ ପାଣି ଆଉ ଦେବେନି ଯାଉଚି ତଳକୁ ଯାଇକି ସନ୍ଧ୍ୟା ଦେବି ଆଉ। ତମେ କଣ କରୁଥିଲ?
ନା ମୁଁ ବା ଏଇଠି ପାଠ ପଢୁଥିଲି, ସନ୍ଧ୍ୟା ବେଳେ ଏବେ ଟିକେ ଯିବି ସନ୍ଧ୍ୟା ଦେବି ବୋଲି, ମୁଁ କହିଲି ଆପଣଙ୍କୁ ଟିକେ ଗୋଟେ ପଚାରିବାର ଥିଲା ଗୋଟେ ଜିନିଷ ତ ମୁଁ ସେଇଥିପାଇଁ ଫୋନ କଲି।
ହଁ ପଚାରୁନ କଣ କହୁଛ।
ନା ମୁଁ ବହି ଗୁଡାକ କାହିଁକି ଆସିଲାନି, ଟ୍ରାକିଂ କରିଥିଲି। ଦେଖିଲି କାହିଁ ବହି ଗୁଡାକ ଆସିନି ପହଞ୍ଚିନି ତ, ମୁଁ କହିଲି ଆ ଆପଣ ତ ଅଛନ୍ତି ସେଇଠି ଟିକେ କଲେଜ ଯାଇକି ଟିକେ ବୁଝିଦେବେ ବୋଲି, କାହିଁକି ଏପର୍ଯ୍ୟନ୍ତ ପହଞ୍ଚିିନି। ଟ୍ରାକ୍ କଲାବେେଳକୁ ଦେଖାଉଛି।
ତମେ କୋଉଥିରେ ମଗେଇଥିଲ, ମାନେ ବହି ଲାଇବ୍ରେରୀରୁ ଆଣି
ନାଇଁ ଲାଇବ୍ରେରୀ ନୁହେଁ ଯେ କଲେଜରେ ଆମେ ତ କଲେଜରୁ ଇଏ କରିଥିଲୁ ଆଡମିସନ ବେଳେ ସେଇଠି ଦେଇ ଦେଇଥିଲୁ। ଯେ ସେମାନେ ଆମକୁ ବୁକ୍ସଗୁଡ଼ାକ ପହଞ୍ଚାଇବେ ବୋଲି ପୋଷ୍ଟାଲ୍ ରେ।
ଓହୋ ଆଚ୍ଛା ଆଛା ହଉ। ତାହେଲେ ମୁଁ ବା ମୁଁ ଏବେ ଗୋଟେ ଗୋଟେ ପିଲାଟେ ମତେ କହୁଥିଲା, ସିଏ ବି ପଚାରୁଥିଲା ମୁଁ ତାକୁ କହିଲି କି ହଁ ତାର ପଳେଇଲାଣି, ଆଉ ତମର ଏଇ ଦି ତିନି ଦିନ ଭିତରେ ପହଞ୍ଚିଯିବ। ପୋଷ୍ଟାଲରେ ତ ଟିକେ ଲେଟ୍ ହୁଏ, ତମେ ଯଦି ଆରି ଭି କରିଦେଇଥାନ୍ତ ତାହେଲେ ଟିକେ ଜଲଦି ପଳେଇଥାନ୍ତା। କିନ୍ତୁ ଏବେ ପୋଷ୍ଟାଲରେ ଟିକେ ଲେଟ୍ ହେଇଛି। ସେ ଏଇ ଲୋକ ଟିକେ ଇଏ କରୁଛନ୍ତି ଅସୁବିଧା ହଉଛି ଆଉ। ପହଞ୍ଚିଯିବ ପହଞ୍ଚିବ, ଏଇ ଦି ତିନ୍ ଦିନ ଭିତରେ ପହଞ୍ଚିଯିବ, ତମ ପଢା ପଢି କେମିତି ଚାଲିଛି ଏବେ ତାହେଲେ?
ହଁ ପଢ଼ାପଢ଼ି ଭଲ ଚାଲିଛି ଆଉ, ଏବେ ତ କ୍ଲାସ ଷ୍ଟାର୍ଟ ହେଇନି ଅନଲାଇନ କ୍ଲାସ୍ ଜୁଲାଇଠୁ ଷ୍ଟାର୍ଟ ହେଇଯିବ।
ଅନଲାଇନ୍ କ୍ଲାସ୍ କାହିଁକି ହଉଛି ତମର
ଆମେ ଡିଷ୍ଟାନ୍ସରେ କରୁଛୁ ନାଇଁ ଡିଷ୍ଟାନ୍ସରେ କରୁଚୁ ତ।
ହଁ ହଁ ହଁ। ଆଚ୍ଛା ହ ହୋ ଆଉ ଲକ୍ଷ୍ମୀ ଏବେ କଣ କରୁଚନ୍ତି।
ସିଏ ତ ତାର ପାଠପଢ଼ା ବି କମ୍ ସରିଲା ପରେ ସିଏ ଏବେ ଏଇଠି କାମ କରୁଛି ଖାଲି ଘରେ ବସିକି ଲାପ୍ ଟପ ରେ କାମ କରୁଛି ଆଉ।
ହଁ ତାକୁ ବି କୁହ କୋଉଥିରେ ଗୋଟେ ହେଲେ ନିୟୋଜିତ ହେଇଯାଆନ୍ତୁ। ଆଜ କାଲି ସମସ୍ତେ ସବୁଥିରେ ନିୟୋଜିତ ତ ନହେଲେ ମାନେ ପରେ ବହୁତ ଅସୁବିଧା ହଉଛି ନିଜକୁ କୁ ନିଜେ ଏକ ସ୍ଵାଧୀନ ଭାବେ ଇଏ କରିବାକୁ ପଡିବ ହଁ। ସବୁଆଡେ ଆମେ ନିଜେ ଆଜିକାଲି ତମେ କେତେ ଜାଗାରେ ଦେଖୁଛ ଝିଅ ମାନେ ହିଁ ନିଜକୁ ନିଜେ ଆତ୍ମନିର୍ଭରଶୀଳ ହେଇକି କେତେ କାମ କେ ତେ ଆଡୁ ଆଗେଇ ଯାଉଚନ୍ତି। ସେ ତେଣିକି ଏରୋପ୍ଲେନ ଉଡେଇବାରେ ହଉ କି ଜାହାଜ ଚଲେଇବାରେ ହଉ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଉ ତମେ ଆଗକୁ କଣ ମୋର ମୁଁ କହିଲି ତମେ ଆଗକୁ କଣ ଇଏ ରଖିଛ ଏମ୍ ରଖିଛ କଣ କରିବ ବୋଲି।
ମୋର ଟିକେ ଏମ ମ ମୋର ଟିକେ ଫ୍ୟାସନ ଡିଜାଇନିଂ ଟିକେ ହବାର ମାନେ ଡିଜାଇନର ହବା ପାଇଁ ବହୁତ ଇଚ୍ଛା ଥିଲା। ଆ ସେବେ ଫ୍ୟାସନ ଡିଜାଇନର ହବାର ଇଚ୍ଛା ଥିଲା ବହୁତ ମୂଳରୁ ପୁରା।
ଆଛା। ହଁ ମୁଁ ଶୁଣିଥିଲି ତମେ ଭଲ ହଁ ଡ୍ରଇଂ କର ତାପରେ ଯୋଉ ଆଉ ତମର ଯୋଉ ରଙ୍ଗୋଲି ଫଙ୍ଗୋଲି ଯୋଉ କରନ୍ତି ଚିତା ଝୋଟି ସବୁ ପକାଅ ସେଇଟା ତ ତମେ ବହୁତ ଭଲ କରିଥିଲ ମୁଁ ବି ଗାଁକୁ ଯାଇଥିଲି ସେତିକି ବେଳେ ଶୁଣିି ଥିଲି ଏବେ ଯୋଉ ରଜ ମହୋତ୍ସବ ହେଇଥିଲା ତମେ ବି ସେଇଥିରେ ମାନେ ଅ ଅଂଶଗ୍ରହଣ କରିଥିଲ ତମେ ସେ ପ୍ରତିଯୋଗିତାରେ ବୋଧେ ଏ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲ।
ହଁ ହଁ ହଁ ସେଇଟା ମୁଁ କରିଥିଲି। ବାକି ସବୁବେଳେ ମାନେ ଦେଖନ୍ତୁ ଏବେ ତ ମାନେ ବହୁତ ମାନେ ପ୍ର ତିଯୋଗିତା ବହୁତ ମାନେ ଟପ୍ ହେଇଗଲାଣି ଆଉ ବହୁତ କମ୍ ସ ମୟ ଭିତରେ ତମକୁ ଅଧିକ ଇଏ କରିବାର ଅଛି ମାନେ ଯେତେ ତିକୀ ସ୍ପେସ ଦେବେ ତମେ ସ୍ପେସ୍ ଟାକୁ କେତେ କଭର କରିବ ଆଉ କେତେ ମାନେ ମ୍ୟାଚିଂ ହବ ତମର କଲର କମ୍ବିନେସନ କେତେ ଭଲ ରହିବ। ତାପରେ କେତେ ଶୀଘ୍ର ତମେ ପକେଇ ପାରୁଚ କେତେ ସାଇଜ ସୁନ୍ଦର ହବ ସବୁ ଜିନିଷ ଦେଖୁଚନ୍ତି ସେମାନେ।
ହଁ ଆଜିକାଲି ଭଳିକୁ ଭଳି ପିଲା ବାହାରିଲେଣି ସବୁ ମାନେ ସବୁଥିରେ ସେମାନେ ପାରଙ୍ଗମ ବାହାରି ଗଲାଣି।
ହଁ ନିଶ୍ଚିନ୍ତ ଆମ ଇଚ୍ଛା ଶକ୍ତି ଥିଲେ ଆମେ ବି ନିଶ୍ଚିନ୍ତ ହେଇପାରିବା। ସେଇଟା ହେଲା କଥା ବଡ କଥା ଇଛା ଶକ୍ତି ମଣିଷକୁ ସବୁବେଳେ ଉ ଚ ଶିଖରକୁ ନିଏ ନିଶ୍ଚିନ୍ତ ନିଜେ ଚାହିଁଲେ ଆ ମେ ନିଶ୍ଚିନ୍ତ କରିପାରିବା ଯେକୌଣସି ନହବା କାମ ବି ଆମେ କରିପାରିବା।
ହଁ ଆଉ ତମେ ଆଉ କୋଉଥିରେ ଇଏ କରୁଛ ତମେ ତ ଇଏ ଅ ଚିତ୍ରାଙ୍କନ ଭଲ କର।
ଚିତ୍ରାଙ୍କନ ତାପରେ ମୁଁ ବି ବହୁତ୍ ମାନେ ଖେଳୁଥିଲି ବି ଏବେ ଟିକେ ମୁଁ ହେଲ୍ଡି ହେଇଯାଉଚି। କିନ୍ତୁ ମୁଁ ଖେଳେ ବି ବହୁତ ସ୍କୁଲ ସମୟ ହଉ କଲେଜ ଟାଇମ ବି ମାନେ ମୁଁ ପା ଖେଳେ।
ଆଇ ସେଭଳି ସେଦିନର ଖେଳ କଣା ଆଉ ଅଛି ସେତେବେଳେ ଆମେ କେ ସେ କ'ଣ ଖେଳୁଥେଳୁ କୁମ୍ଭୀରତା ପାଣିକି ବିଷ ଅମୃତ ଦହି ଚୁଡା ଚିନି୍ଷ ଦଳି କେତେ କ'ଣ ଖେଳୁଥିଲୁ ଆଉ ଏବେ କ'ଣ ସେ ଖେଳ ଅଛି ତମର ମନେ ଅଛି ଛି ମାନେ ଆମର କ'ଣ ହୁଏ ଯେତିକବେଳେ ଘଣ୍ଟାଏ ଖଣ୍ଡେ ଆମର ପାୱାର କଟ ହବ ସେ ସେତିକ ବେଳେ ଆମେ କ'ଣ କରିବୁ ପାଠ ପଢା ତ ଗୋଟେ ଗୋଟେ ଟାଇମ ପାଇଁ ପଢୁ ସ୍କୁଲ ଯିବୁ ସ୍କୁଲରୁୁ। ଯାଇକି ଆସ ଥିଲା ପରେ ଘଣ୍ଟେ ଘଣ୍ଟେ ଆମର ପାୱାର କଟ ହୁଏ ପାୱାର କଟ ବେଳେ ସମସ୍ତେ ଏଇ ସାହିରେ ଯେ ପ୍ରତିକ ଛୁଆ ଥାଆନ୍ତି। ଆମ ସାଙ୍ଗର ଛୁଆ ସମସ୍ତେ ତାଠାରୁ ବଡ ବି ଦିଦି ମାନେ ଯୋଉ ଥାଆନ୍ତି। ସେମାନେ ବି ପଳେଇ ଆସନ୍ତି। ଏଇ ଘଟେ ସମୟ ଭିତରେ ଆମକୁ ଟାଇମ ମିଳି ଯେ ଉ ଖେଳ ପାଇଁ ତାପରେ ଆମେ ସେଇଠି ପୁଣିୁଚାଲୁଚି ଖେଳୁ ଅନ୍ଧାର ହେଇ ଖାଇ ଲୁଚା ଲୁଚି ଖେଳିବା ପାଇଁ ଭଲ ଲାଗେ ବିଶ ଅମୃତ
ବିଶ ଅମୃତ ତାପରେ ଖେଳ ହୁଏ ହଁ ତାପରେ ଅଲ ଇଣ୍ଡିଆ ରେଡିଓ କଟକ
ହଁ ହଁ ହଁ ଅଲ୍ ଇଣ୍ଡିଆ ରେଡିଓ କଟା ସେଇଟା ବି ଭଲ ଲାଗେ
ହଁ ସେଇଟା ଭଲ ଲାଗେ ତାପରେ ଆମେ ଖେଳୁ ବାସ୍କେଟ ବଲ୍ ଖେଳୁ ମାନେ ସେତେବେଳେ ଆମେ ନଥିଲା ମାନେ ବଲ୍ ଆମେ କିଣୁନା ଏବେ ତ ସବୁ ପିଲାମାନଙ୍କ ପାଖରେ ବା ମାନେ ଭରପୁର ଖେଳନା ଆମେ ବଲ୍ ଆମେ ଘରେ ବି ସେତିକି ସାହସ ନଥାଏ କହିବା ପାଇଁ କି ଆମ ଗୋଟେ ବଲ୍ କିଣିକି ଦିଅ ତ ଆମେ କଣ କରିବୁ ଯୋଉ ସବୁ ବାସ୍କେଟ ବଲ୍ ଯୋଉଟା ହବ ସଢଡେଇ ଆଠ ଦଶଟା ଖଞ୍ଜା ହବ ବଲ୍ ଆମେ କେମିତି ତିଆରି କରିବୁ ମାନେ ସବୁ ଯାକ ରଫ ଖାତା ଯୋଉଟା ସରିଯାଇଥିବ ବିକ୍ରି ପାଇଁ ଥୁଆ ହେଇଥାଏ ଖାତ ସବୁ ପାଠ ପଢିଲା ପରେ ବିକ୍ରି ହେଇଯାଏ ସେଇ କାହା କାଗଜ ଗୁଡାକ ଆମ ଭିଜେଇକିରି ପୁରା ହାର୍ଡ ହେଇଯାଏ ଭିଜେଇ ଦେଲେ ପୁରା ହାର୍ଡ ହେଇଯାଏ ଶୁଖି ଗଲେ ତାକୁ ଗୋଡେଇକି ତା ଉପରେ ଖାଲି ଜରି ପଲିଥନ୍ ଗୁଡେଇବୁ ଗୁଡେଇବୁ ଗୁଡେଇବୁ ସେ ବଲ୍ ମାନେ ସେପ ହେଲା ପର୍ଯ୍ୟନ୍ତ ତାପରେ ବାନ୍ଧିବା ପାଇଁ ବି ଶୀତୁଳି କାହାକୁ ମାନେ ଡର ମାଡୁଥିବ ଘରେ ପାଟି କରିବେ ଆମେ ଯାଇକି କଦଳୀର ପାଶୁଙ୍ଗା ଆଣିକି କଦଳୀ ପାଟୁଙ୍ଗା ଆଣିକି ତାକୁ ଭଲସେ ବାନ୍ଧିକି ପୁରା ଓଦା କରିଦବୁ ସେ ଆଉ ଛିଣ୍ଡିବନି ତାକୁ ଆଣି ବାନ୍ଧିବୁ ତାପରେ ଯେତେବେଳେ ବାସ୍କେଟ ବଲ୍ ଯୋଉ ବଲ୍ ଟା ମାଡ ହୁଏ ସେ ବଲ୍ ଏତେ କାଟେ
ହଁ ହଁ ସେଇ ଖେଳ ଟା ଭଲ ଲାଗେ ଆମେ ଦଶ ବାର ଜଣ ମିଶିକି ଖେଳୁଥାଉ ଯୋଉ ଆଗେ ଆମେ ସେଇ ଇଟାରେ ଆମେ ଖେଳୁ କ'ଣ ଗଲ ଇଟାରେ ଯୋଡି
ହଁ ସମସ୍ତେ ଖେଳନ୍ତି ଇଟା ଯୋଡନ୍ତି କି ଫଲସ ଗୁଡାକ ଥାଏ ଯୋଉ ଘର କାମ ହେଲା ପରେ ଯୋଉ ଫଲ୍ସ ସେଇଗୁଡାକ ସବୁ ଥାଏ ଯୋଉ ସ୍ଲାବ ଭଳିଆ ଥାଏ ବୋଲି ସେଇଟା ଖଞ୍ଜିବା ପାଇଁ ସୁବିଧା ଆମେ କିନ୍ତୁ ସଡେଇ ନେଇକି ଖେଳୁ।
ହୁଁ ତାପରେ ସେ ଇଏ କରିଦେଲା ପରେ ଯିଏ ଆଗ ବାସ୍କେଟ କରିଦବ ତାପରେ ତାକୁ ବଲ୍ ଫୋପଡା ହବ। ବାସ୍କେଟ ନ କରିବା ପୂର୍ବରୁ ଯଦି ଏ କରିଦବ କିଏ ବଲ୍ ଫୋପଡା ହେଇଥିବ ଖୋଜିକି ପାଇଗଲା। ତାହେଲେ ସେଇଥିରେ ବଲ୍ ତାକୁ ଫୋପଡା ହବ ଯଦି ସେ କରିନଥିବ ଆଉ
ଦି ଉଆନ୍ସ ବଲ ବାଜିଗଲା ତା ଦେହରେ ତାହେଲେ ସିଏ ଆଉ ଖଞ୍ଜି ପାରିବନି ଆଉ ସି
ଟେ ଭଗବାନ
ଆଉ ଗୋଟେ ଆଉ ଗୋଟେ ବଢିଆ ଥିଲା ବନ୍ଧୁକ ଗୁଳି ତିଆରି ହୁଏ ଏଇଟା ଆପଣ ଜାଣିଛନ୍ତି।
ବନ୍ଧୁକ ଗୁଳି ନା ମୁଁ ଜାଣିନି ତା ବିଷୟରେ ଟିକେ କହିଲ କ'ଣ?
ସିଏ ଶୁଣନ୍ତୁ ଯୋଉ ଆମର ବାଉଁଶର କଣି କଟା ହବ ମାନେ ପୁରା ସରୁ ଯୋଉଟା କି ଯୋଉ ବିଞ୍ଚଣା ର ବିଞ୍ଚଣାରେ ଦେ ଦେଖିଥିବେ ଯୋଉଟା ବୁଲା ହୁଏ ଯେତିକି ସରୁ ହଁ ବାଉଁଶ କଣି ସେତିକି ସରୁ ର ଆସିବ। ତା ପୂର୍ବରୁ ଗୋଟେ କାଠିଟେ ଆଉ ଯେମିତି ବନ୍ଧୁକ ମାରନ୍ତି। ସେମତି କଣ କରିବେ ଯେନ୍ତୀ ଇଞ୍ଜେକ୍ସନ ଦିଆ ହୁଏ ସେଇଟା ସେଇଭଳିଆ ଆଉ ଗୋଟେ ଛୋଟ ଗୋଟେ ଫଳ ଥିଲା। ସେ ଫଳ ଗୋଟେ ସେମତି ଗୁଳି ଆକାର ଗୋଲ ଗୋଲ ନୀଳ ନୀଳ ଫଳ। ଯେମିତି ଦେଖିଥିବେ ଗରୁଡ ପାତାଳ ଗରୁଡ ଗଛ ଗୋଟେ ଥାଏ। ବାରିରେ ଲଗା ହେଇଥାଏ ହଁ ସେମତି ଟାଇପ୍ ର ସେିଡିକି ଡିକି ସେ ସେ ତା ଭିତରେ କଣ କରିବେ ସେ ବାଉଁଶ ଭିତରେ କଣି ଭିତରେ ଏ ଏଇ ବଲ୍ ଗୁଡାକ ମାନେ ଛୋଟ ଛୋଟ ଫଳ ଗୁଡାକ ପୁରେଇବେ। ଏପଟୁ ଏତେ ଜୋର ଇଞ୍ଜେକ୍ସନ ଭଳିଆ ପ୍ରେସର ଦେବେ ସେ ଠାଇ ଠାଇ ଗୁଳି ଭଳିଆ ତମ ଦେହରେ ବାଜିବ।
କି ମଜାଳିଆ ଖେଳଟାରେ।
ହ ହଁ ଆମ ସାଙ୍ଗମାନେ ବେଶୀ ପୁଅ ପିଲା ସେଇମାନେ ପୁଅ ପିଲା ମାନେ ହିଁ ସେଇ ଖେଳ ଇଏ କରିବେ ଆମକୁ ଆସିକି ଆମକୁ ମାନେ ଉଠେଇଦେବେ କହିବେ ଏଇଟା ଆମ ଏରିଆ। ତମେ ଏଠୁ ଉଠ। ତମେ ଏଠି ଖେଳିପାରିବ ନାହିଁ ତ ଆମେ ବି ସେମିତି ଗୁଳି ମାରିବୁ ଆମେ ତମକୁ। ଆମେ ତ କିଛି ନ ଥିବ ଆମେ କାଦୁଅ ଫୋପାଡୁ ତାଙ୍କ ଉପରେ ମାଟି ଫୋପାଡୁ କାଦୁଅ ବାଲି ଫୋପାଡୁ। ଆମେ କହିବୁ ଆମେ ଆଗ ଆସିଛୁ ମାନେ ଏଇଠି ଖେଳିବୁ ଏମିତି ମାଡପିଟ ବି ହୁଏ।
ଭଲ ଆଉ ଏଇ ଜିନିଷ ଟା ମୁଁ ଖେଳି ନଥିଲି ହଁ। ପିଲାଦିନର ସ୍ମୃତି ସବୁ ହଉଛି ଅଲଗା ପ୍ରକାର। ଏବେ ବଡ ହେଇଗଲା ପରେ ସେ ସବୁ ସ୍ମୃତି ମନେ ପଡେ ସ୍କୁଲ ର ସ୍ମୃତି ମନେ ପଡେ ଖେଳିବାର ସ୍ମୃତି ମନେ ପଡେ। ମାନେ ଯେତେ ଆମେ ବଡ ହେଇ ହେଇଯାଉ ପୂର୍ବ ଦିନର ସ୍ମୃ ତି ଆମକୁ ପୁରା ମନେ ରଖିକି ପୁରା ସତେଜ କରିଦିଏ ସେଇ ଦିନ ର କଥା ମନେ ପଡିଲେ ବହୁତ ଦୁଃଖ ବି ଲାଗେ।
ଦୁଃଖ ବି ଲାଗେ କି ଫେରି ଆସନ୍ତା କି ସେଦିନ। ଆଉ ଲୁଚେଇ ଲୁଚେଇ କ୍ଲାସ ରୁମ ରେ ଲୁଚେଇ ଲୁଚେଇ ଖାଇବା।
ହୁଁ।
ପାଠ ପଢଉଥିବି ମ୍ୟାାମ ମାନେ ଆମେ ଲୁଚେଇ ଲୁଚେଇ ଖାଉଥିବୁ ବ୍ୟାଗ ରୁ କାଢିକି ଏମ୍ ପା ଟିରେ ପକେଇ ଦେଇ ଯେ ନ ଜାଣିଲା ଭଳିଆ ପାଟି ବନ୍ଦ କରି ଖାଇବୁ।
ହଁ ହଁ ମାନେ ଟିଚର ଥିଲା ବେଳେ ବି ପଢଉଥିବେ ତାରି ଭିତରେ ସିଏ କିଏ କାହାକୁ ଭୋକ ଲାଗିଲା ତାର ଭିତରେ ନି ମୁଁ ଖାଉଥିବି ନହେଲେ ମୋ ସାଙ୍ଗ ସାଇଡ ପତେ ବସିଥିବ ମ ମତେ କହିବ ମତେ ବି ଟିକେ ଦେ ଆ ମୁଁ ବି ଖାଇବି।
ହଁ ତାପରେ ବି ମ୍ୟାମ୍ ହଁ ବଢିଆ ଲାଗେ କିନ୍ତୁ ସାଙ୍ଗମାନଙ୍କ ସହିତ ସେୟାର କରିବା।
ହୁଁ।
ତାପରେ ଆଉ ଗୋଟେ ମ୍ୟାମ୍ ଆମର ସ୍କୁଲରେ ଥିଲେ ଆମେ କବାଡ଼ି ଖେଳୁ। ଆମର ଶେଷ ପିରିୟଡ଼ ଟା ଯୋଉ ଆମେ କବାଡି ଖେଳୁ ଆମର ଚୁରଦାର ଥିଲା ୟୁନିଫର୍ମ। ସେତେବେଳେ ସବୁ ସ୍କୁଲର ଯେତେବେଳେ ଫ୍ରକ୍ ଥିଲା ଆଉ ଟୁ ପିସ୍ ଥିଲା ଆମ ସ୍କୁଲ ଫାଷ୍ଟ ଥିଲା ଆମର ଗାର୍ଲସ ହାଇ ସ୍କୁଲ ଥିଲା। ସେଥିପାଇଁ ଆମେ ସମସ୍ତେ ଚୋରଦାର ଥିଲା। ହ୍ୱାଇଟ୍ କଲର୍ ଆଉ ରେଡ୍ କଲର ରେଡ୍ ମେରୁନ୍ ଚୁନି ପ୍ୟାଣ୍ଟ୍ ହଁ ଆମେ କବାଡ଼ି ଖେଳିବୁ କବାଡି ଯେତେବେଳେ ମାନେ ଦିଟା ଥିବ ଦିଟା ଟିମ୍ ଆମେ ଧରିଲେ ମାନେ ଡ୍ରେସ ଟା ଆମେ ଦୌଡିକି ପଳେଇ ଆସିବୁ ନା ସେ ଡ୍ରେସକୁୁ ଧରିଦେବେ। ଡ୍ରେସ ଗୁଡା ପୁରା ଫାଡି ହେଇଯିବ ଚିରିଯାଏ ତାପରେ ବହୁତ ଚୋରି ବି ଖେଳୁ। ତାପରେ ଆମେ ଗୋଟେ ଥର ଯାଇଥିଲୁ ଆମ ସାରେ ଆମକୁ ଏକ୍ଜିିବିସନ କରିବା ପାଇଁ ନେଇକି ଯାଇଥିଲେ ଦିଟା ଝିଅ ଆମେ ଚୁଜ କରାହେଇଥିଲେ ଆମେ ଯାଇଥିଲୁ। ବହୁତ ଦୂର ମାନେ ସେପଟେ ମହାନଦୀ ଆମ ଘରଠୁ ମହାନଦୀ ସେପଟେ। ଆମକୁ ନେଇକି ଯାଇଥିଲେ ତାପରେ ସାର୍ ଯାଇଛନ୍ତି ଆମକୁ ମୁଁ ନେଇଥିଲି ପ୍ରୋଜେକ୍ଟରେ ସହଜ ଘୁର୍ଣ୍ଣାୟ ମାନ ଚକି।
ମାନେ ତମେ ଏ ଯେଉଁ ଏଇ ଯେଉଁ ସାଇନ୍ସ ଏକ୍ଜିବିସନ୍ ଯେଉଁ ହୁଏ ସେଇଟା ନେଇଥାନ୍ତ।
ହଁ ସେଇଟା ପ୍ରୋଜେକ୍ଟ ନାଁ ଥିଲା ସହଜ ଗୁର୍ଣ୍ଣାୟ ମାନ ଚକି। ମାନେ ଚକି କି ଭିତରେ ଆମେ ଯୋଉ ବ ପ୍ରେସର ଦେଇକି ଚକିଟାକୁ ବୁଲଉଛଚେ ଆମକୁ କଷ୍ଟ ଲାଗୁଚି। ତ ମଝିରେ ଗୋଟେ ବେରିଙ୍ଗ ଗୋଟେ ଲଗେଇଲେ ଆମକୁ ବହୁ ମାନେ ଆଉ କଷ୍ଟ ହବନି। ସହଜ ଘୂର୍ଣୟ ମାନ ଆଉ। ତ ଆମେ ନେଇଥିଲୁ ଆମକୁ ସାର୍ ମାନେ ପ୍ଲେଟରେ ସବୁ ଦେଇ ଦେଇେଇଥିଲେ ବିରି, ମୁଗ। କୋଳଥ ଆମେ ସେଇଠି ଦେଖେଇବୁ, ବୁଝେଇବୁ। ତ ଆମକୁ କଣ କଲେ ଆମ ପାଖରେ ଆସିକି ସମସ୍ତେ ଜମା ହେଇକି ଆମ ମୁଗ ବିରିଯାକ ସବୁ ଖାଇଲେ। ପାଟିକି ଆସିବେ ସମସ୍ତେ ପାଟିକି ପକେଇବେ। ତାପରେ ସାର୍ ବାଦାମ ଯେ ଯ ଯାହାବି ଗୋଟେ ଚୁରିବ ଆଉ ତମେ ଚୁରିକି ତାଙ୍କୁ ଦେଖେଇବ। ସବୁ ପିଲାମାନେ ଆସିଲେ ଖାଲି ମୁଗ ବିରି ସବୁ ପାଟି ପକେଇଲେ। ତାରେ ଆମ ସାର୍ ବି ନାହାନ୍ତି। ଆମେ କାହାକୁ ଡାକିବୁ କି ସାର୍ ଆମର ଖାଇ ଦଉଚନ୍ତି? ଆଉ ସେମାନେ ଦେଖିବେ ବୁଝିବେ କଣ? ସେମାନେ ଆସିକି ମୁଠା ମୁଠା ଖାଇ ନେଇକି ପଳଉଚନ୍ତି। ତ ଆମେ କଣ କରିବୁ? ସେ ସେଇ ଦିନ ବି ଭାରି ମନେ ପଡେ। ଏମିତି ଲାଗେ
ମନି ପକାଉନି ଆ ସରସ୍ଵତୀ ସେ ଦିନ କଥା ମନେ ପକାଅନି। ମନେ ପକେଇଲେ ବହୁତ ଦୁଃଖ ଲାଗେ ସେ ସବୁିନିଷକୁ ମନେ ପକ ପକେଇଲେ। ବଡ ଯେତେ ହେଇ ହେଇଯିବୁ ସେଇ ଜିନିଷ ମନେ ପକେଇଲେ ବହୁତ ଦୁଃଖ ଲାଗେ ବହୁତ ଦଃ
ହଁ ପ୍ର ତିଟି ମୁହୂର୍ତ୍ତ ବି ଆମର ସ୍ମୃତି। ଏଇ ଆଜି ଦିନ ବି କାଲି ପାଇଁ ସ୍ମୃତି ନୁହେଁ କି ମାମ୍?
ହଁ ଏବେ ତ ଫୋନ ହେଇଗଲାଣି ବୋଲି ଫୋନରେ ମାନେ ଦିନ ରାତି ଫୋନରେ ରିଲସ ଦେ ଖିକି ମାନେ ସମସ୍ତେ ସ୍କୁଲରୁ ଆସିଲା ପରେ ପିଲାମାନେ ସମସ୍ତେ ରିଲସ ଦେଖିକି ଇଏ କରିଥିଲେ ଆମର
ଥିରେ କରୁଚନ୍ତି। ନହେଲେ ଆମେ ବ୍ୟାଗ୍ ଫୋପାଡ଼ିକି ଲୁଚକାଳି ଖେଳ ହବ।
ସେତିକିିବେଳେ ସେଇ ଜିନିଷ ଖେଳ ହଉଥିଲା ବୋଲି ଆମର ଯୋ ଶାରୀରିକ ବ୍ୟାୟାମ ଟାଇପର ସେଇଟା କାମ୍ ମ ହଉଥିଲା ଆଉ ଏବେ ଆଜିିକାଲି ଖାଲି ମୁଣ୍ଡରେ ଖାଲି ପ୍ରେ